ହାଲୋ।
ହେଲୋ।
ହାଲୋ।
ଜୟଗୁରୁ ଆଜ୍ଞା।
ଜୟଗୁରୁ, ହଁ ପୁଅ କଣ କରୁଚ?
ଏଇ ସିମ୍ତି ଛାତ ଉପରେ ବୁଲାବୁଲି ଟିକେ କରୁଚି ଆଉ। ଦାଦାଘର ଗୋଟେ ନୂଆ ଆମର ବନେଇଚନ୍ତି ଛା ଘରଟେ।
ଓହୋ।
ବର୍ତ୍ତମାନ୍ ସେଇଠି ରହିଯାଉଛୁ ଆମେ। ଛାତ ଉପରେ ଟିକେ ବୁଲି ଚାଲା କରୁଚି ଟିକେ, ଆପଣ?
ଆ ମୁଁ ବସ୍ଚି ଏ ପୁଅଟାକୁ କହୁଥିଲି ଆ ପାଠ ପଢିବୁ, ଝିଅଟା ଟିଉସନ୍ ଯାଇଚି।
ଆଚ୍ଛା।
ଆଉ ସିଆଡେ ଗରମ ହଉଚି ନା ଥଣ୍ଡା ଲାଗୁଚି ପୁରା ଛା
ହଁ ଛାତ-ଛାତ ଉପରେ ଟିକେ ପବନଟା ଆସୁଚି। ଖୋଲା ଏରିଆ ଟା ବିଲମାଳ ସାଇଡ ଟା, ଗଛ ପତ୍ର ଟା ଟିକେ ଦୂରରେ ଟିକେ ଅଛି।
ହଁ ଟିକେ ଫ୍ରେସ୍-ଫ୍ରେସ୍ ଲାଗୁଥିବ, ଅକ୍ସିଜେନ୍ ମିଳୁଥିବ ଆଉ ନା। ଆଉ କଣ ଖାଇଥିଲ ସନ୍ଧ୍ୟାବେଳୁ? ହଁ ଆଉ ସନ୍ଧ୍ୟାବେଳୁ କଣ
ଆଉ ଘରେ ସବୁ ରୋଷେଇ ବାସ
ଏ ରୋଷେଇବାସ ଆରମ୍ଭ କରିନି, ଏ ରାତିରେ ରୁଟି ଭଜା କି ରୁଟି ସନ୍ତୁଳା କି ଯାହା ଟିକେ ହବ। ସିଏ ଅଧଘଣ୍ଟାର କାମ, ବୋଉ ପରିବା କାଟିିଦିଅନ୍ତି ଅଟା ଚକଟି ଦିଅନ୍ତି, ଆଉ ମୁଁ ଇଆଡ଼େ ବସେଇଦବି ଆଡେ ରୁଟି ବୋଲିକି ସେକିଦେଲେ ହେଲା ଆଉ। ଆଉ ସନ୍ଧ୍ୟାବେଳ କଣ ଖାଇ, ହଁ ଭଲ ଅଛନ୍ତି।
ସନ୍ଧ୍ୟାବେଳୁକୁ ଖାଇଲି କଣ, ଗୋଟେ କାକୁଡି ଖାଇଥିଲି।
ଓହୋ ବଢ଼ିଆ ଆଉ, ଗ୍ୟାସ୍ ହବନି ଆଉ।
ଗ୍ୟାସ୍ ନାଇଁ? ଓ ସବୁ ଘଟି ସାରିଲା ପରେ ହିଁ ଯାଇକି ମୁଁ ସବୁ ମୋର ଅକଲ ଆସେ। ସବୁ ଉଇକସ୍। ମୁଁ ଅଧିକ ଟେନସନ ନେଇଯାଏ ଯୋଉଟା ଘଟି ସାରିଲା ପରେ ଏବେ ରିସେଣ୍ଟଲି ମୋର ଦେହ ଟିଏ ହଠାତ୍ ଖରାପ ହେଲା କଣ। ମୁଁ ବାହାରକୁ ମୋ ନିଜ ଶ୍ୱଶୁର ଘରୁକୁ ଟିକେ ଯାଇଥିଲି। ଓ ହୋ ମିସେସ୍ ଆଉ ପୁଅ ଥିଲେ ସେଠି ମୁଁ ସେଠିକି ଯାଇଥିଲି। ଆଣିବାକୁ ଯାଇଥିଲି। ତାପୂର୍ବରୁ ଦେହ ଟା କିଛି ଦିନ ମତେ ଟିକେ ଅଲଗା ଅଲଗା ଲାଗୁଥିଲା ୱିକନେସ୍ ଲାଗୁଥିଲା।
ହୁଁ।
ପୂର୍ବରୁ ବି ତା ଗୋଟେ ମାସ ପରେ ଟାଇଫଏଡ ହେଇଯାଇଥିଲା ଟାଇଫୋଏଡ ହବାର ପନ୍ଦର ସତର ଦିନି ପରେ ଏମାନରୁ ଯାଇଥିଲି ଭାରି ତା ଭିତରେ ଖାଇବା ଡିଷ୍ଟାନ୍ସ ହେଲା। ତେଣୁ କରି ମତେ କଣ ଗୋଟେ ମନେ ହେଲା ଟିକେ ବ୍ଲଡ ଟିକେ ସମ୍ପଲ୍ ଦେଇେ ଦେଇଥିଲି। ଡାଇବେଟିସ ପାଇଁ ସେଠି ସେଏ କହିଲା କି ଫାଷ୍ଟିଂଟା ଅଛି ଶହେ ଅଠତିରିଶି। ନ ଖାଇଲେ ଯୋଉଟା କି ଶହେ ଦଶ ରହିବା କଥା ଆଉ ଜେନଉଇନ୍। ଆଉ ଖାଇସାରିଲା ପରେ ଶହେ ସତୁରି ରହିବା କଥା ଦୁଇଶହ ଚାଳିଶ ମାନ ଇଏ ସତୁରୀ ଇଏ ଅଠେଇଶି ଏମିତି ପରସେଣ୍ଟ ବଢିଛି। ଯେହେତୁ, ଡାଇବେଟିସ୍ ଟା ମୁଁ ସମସ୍ତେ ଦେଖୁଚ ଡାଇବେଟିସ, ଡାଇବେଟିସ ହେଲେ ଇଏ ହବ ସିଏ ହବ ଏଇଭଳିଆ ଭାବନା ମନକୁ ପଳାଇ ଆସଛି। କାରଣ ଇନକମ ସୋର୍ସା ଏକୁଟିଥା ହେଇଗଲା ବେଳକୁ ଆଉ ଯଦି କିଛି ହେଇଗଲା, ତାହଲେ ସେମାନେ କଣ କରିବେସବୁ ସେ ଭାବନା ମନକୁ ପଳାଇ ଆସୁଛି। ସେସ୍ୱପ୍ନ ଟିକେ ଥିଲା ଏବେରିଲାକ୍ସରେ ଅଛି, ଏବେରିଲାକ୍ସ ଅଛିସେ ଘରେ ସେ ଆମର ଜଣେ ଭଉଣୀ ସେ କଟକର, ସିଏ କହିଲା କି ସେ ଓରିଡି ହୁଅନି, ଜେଲୁନ୍ ଯେଉଁ ଆମର ମେଥି ଫେଥି ହେଉଛି ସେଇଗୁଡ଼ା ଖାଅ ଆମର ଦାଦା ବି ସେଇ ସେଟା ଖାଉଛନ୍ତି, ସେଟା ଜେନିନି ଖାଅ ଠିକ ରିଲାକ୍ସ ରୁହ, ଟେନସନ୍ ନିଅନି, ସେ ଅଟୋମେଟିକାଲ କମିଯିବ। କାହିଁକି ନା, ତା ପୂର୍ବରୁ ମୁଁ ଆମ୍ବ ଫାମ୍ୱ ଗୁଡେ ଖାଇଦଉଥିଲି, ଏଇଟା ହବା ପୂର୍ବରୁ ଆମ୍ବ ଫାମ୍ୱ ପ୍ରଚୁର ଖାଉଥିଲି। ଆ କିଛି ଜିନଷ ଅଲଗା ଟାଇପର ଜିନିଷ ଖାଇକି ଦେଇଛି, ଆଳୁଭଜା ଏଇଗୁଡା ସବୁ ଖାଇକି ଦେଇଛି, ଆଳୁଭତ୍ତା ଖାଇ ଖୁଆ ଦେଇଥିଲି।
ହ
ଯୋଉଟା କି ଟିକେ ବାହାରି ଯାଇଥିଲା, ମୁଁ ଚାହୁଁଛି କେମିତି ହଁ ଠାକୁଙ୍କ ଦୟାାରୁ ମୁଁ ତାକୁ କିନ୍ତୁ କମେଇ ଦେବି, ମାନେ ନେଚୁରାଲକୁ ନେଇପଳେଇ ଆସିବି। ଉ ଇକେନେସ ଟାଇମ ରହିଛି, ଯେହେତୁ ଆଇଁଷ ଆଇଁଷ କିଛି ଆଇଁଷ ଫାଇଁଷ କିଛି ଖାଉନଥିଲି, ମୋର ଭିଟାମନ୍ ବି ଯୋଉଟା ପାଇଁ ହାତଫାତ ଟିକେ ଟେ ଟେ ପଡୁଥିଲା ବେଳେ ବେଳେ। ଆଉ ଷ୍ଟ୍ରେଥ ର ରଣ ଥିଲା।
ଓହୋ। ମୁଁ ଗୋଟେ ଏକ ପେପର ପଢିଥିଲି, ଯୋଉ ଭୃଷଙ୍ଗ ପତ୍ର ବିଯ ଦିଟା ଜିନିଷ ସକାଳୁ ଖାଇବ ସେ ଡାଇବେଟିସ୍ କଣ୍ଟ୍ରୋଲ କରେ। ତମେ ଗାଁରେ ତ ବଢ଼େ
ଏବେ ସେଇଟା ଧାରଣ କରୁଛି ଲିମ୍ବପତ୍ର ଦି ତିନିଟା ଆଣୁଛି ବୃଷଙ୍ଗପତ୍ର ଆଠେଦଶଟା ଆଣୁଛି ପଜୁଳି ବାକିଟିକେ ରଖୁଛି। ଆଉ ପୁଦିନାପତ୍ର। ଯେ ତମର ଥାଟୀ ଲିବର ପୂର୍ବୁରୁ ଥିଲା ମୁଁ ତା ସ ମିଶକି ମିକ୍ସ କରିଦଉଛିି। ମିକ୍ସ କରିସା ମୁଁ ତାକ୍ତ ଡେଲି ସକାଳେ ନଉଛି। ଉଁ ରାତିରେ ମେଥିବତୁୁରେ ଦଉଛି। ତାହା ପାଣି ବି ସକାଳେ ପିଉଛି। ହଁ ତୃତୀୟତଃ ଯେତେ ଥର ଖାଉଛି ଅଧଘଣ୍ଟା ଉପରେ ହାଲକା ଗ୍ଲାସ ଉଷୁମ ପାଣି ରେ ସେ ଯୋଉ ଭଉଣୀ ଯାହା ଯାହା ଦେଇଥିଲା କହିଥିଲା କି ହଳଦୀ ଉ ମେଥିଗୁଣ୍ଡ ଜୁଆଣୀଗୁଣ୍ଡ ପକେଇକି ସମ୍ପଗୁଣ୍ଡ ତାକୁ ଗ୍ରାଇଣ୍ଡିକରି ସେଟା ବି ଖାଉଛି ଆଲେଡେ।
ହଁ
ଚାଲିଛି ଗୋଟେ ଦେଶୀ ଚିକିତ୍ସା, ଦେଖିବା କଣ ହଉଛି?
ନାଇଁ ଭଲ ହେଇଯିବ ଦେଶୀ ଚିକିତ୍ସାଟା ବଢିଆ ନା। ଦେଶୀ ଚିକିତ୍ସା ହଁ ବଢ଼ିବ।
ଛା
ଆଉ କଲେଜ ଆଡେ ଯାଉଚ ନା ଯାଉନ?
ହଁ କଲେଜତ ଯାଉଛି କଲେଜ ଯାଉଛି
ତ ମର୍ଣ୍ଣିଂ ଥିଲା ବୋଧେ। କାଲିଠୁ ବୋଧେ ହେଇଯିବ ଡେ।
ନାଇଁ ନାଇଁ ଆମର ସତରଠୁ ଖୋଲିଗଲାଣି କଲେଜଟା। ଯେହେତୁ ଡିଗ୍ରୀ କଲେଜ ଟା ଛୁଟି କମ ସେଠି ରହୁଛି। ଆମ୍ ଛୁଟିରେ ବି କଣ ସମୟ ଦେଇ କାମ କରିବାକୁର ପଡେ।
ହଁ ନିହାତି ଆ
ଆପଣ ଆଣିକି କଟକରେ ରହୁଛନ୍ତି ନାଇକି?
ହଁ ହଁ ସହରରେ ଭାରି ତକଲିଫ।
ହଁ ହଁ ବାଇ ପଲ୍ୟୁସନ୍ ଧାର କର ସବ୍ ସବୁ ଜିନିଷ। ଖାଲି ଏତିକି ଶିକ୍ଷା କେତଟା ପାଖରେ ରହୁଛି ମେଡିକାଲଟା ଫାଷ୍ଟ ରହୁଛି।
ହଁ ହଁ ସେଇଦିନ ଆଉ ଛାଡିଦେଲା ଆଉ ସବୁ ଅସୁବିଧା। ଏ ଆଉ ସବୁ ବ୍ୟସ୍ତ ଆଉ ସବୁ ବ୍ୟସ୍ତ ହବ ଠିକ କଥା। ଆଉ କୌଣସି ଜିନିଷ ନା।
ସକାଳୁ ଗାଧୋଇଆବା ଟା ସମସ୍ତଙ୍କର ହେଇଯାଉଥିବ ଗାଁରେ ସକାଳୁ ଗାଧୁଆ ଟା ହଏନି ସତ। ଲେଟ ରେ ଗାଧୁଆଟ ହୁଏ କିନ୍ତୁ ସେଟା ସକାଳେ ଗାଧୋଇ ଖାଲି ନିଜ ନିଜ କର୍ମ ସଂସ୍ଥା ଲୋକ ଦ ସେ ଧାଁ ଦୌଡ ଧା ଦଡ ସବୁ ଚାଲିଥିବ ଆ ସେ
ନିଜ ନିଜ କର୍ମ। ଆଉ ଦୋକାନ କେମିତି କଣ ଚାଲିଛି?
ନାଇଁ ଦୋକାନ ସେମିତି ଯେହେତୁ ମର ଗୋଟେ ଛୋଟ ଦୋକାନରେ ଅଛି ହଁ ଆମ ପ୍ରାୟତଃ ସମୟ ଦେଇପାରୁନି। ସେଟାକୁ ଦେଇପାରୁନି କାହିଁକି ନା କଲେଜରେ କଲେଜ ରେ ଯକୁ ଯିବାକୁ ପଡୁଛି ତାଙ୍କ ଟାଇମ ଆଗ ପ୍ରାଇଭେଟ ଦେବାକୁ ପଡୁଛି।
ନିହାତି ଦେହେତୁ ସେଠିକ ଅଛ ନା
ଆଛା, ଆଉ ଘରେ ସବୁ ଏ ପୁଅ ଝିଅ ସବୁ ପାଠ ପଢାରେ ସବୁ ଠିକ ଠାକ ଟାଇମ ଦଉଛନ୍ତି ମନ ଦଉଛନ୍ତି।
ଏବେ ଟିକେ ଢିଲା ହେଇଯାଇଛନ୍ତି କଣ ଯୋଉ ଛୁଟି ନଥିଲା କି? ଯୋଉ ଖରା ଖରା ଦିନ ଛୁଟି ଯୋଉ ହେଇଗଲା ସେ ଟିକେ ଢିଲିଆ ହେଇଯାଇଛନ୍ତି। ଅବିକା ତା ମାନେ ସେ ପୁଣି ପକେଇଲା ବେଳୁ ଇଏରେ ଆଡଜଷ୍ଟ କରିବାକୁ ହଁ ବୁଲି ଯାଇଛନ୍ତି ଟୋଟାଲ ନା
ସମୟବ ତ ଗୋଟେ ମାସ ଦେଢ ମାସ ଲାଗିବ ସେଇ ଢାଞ୍ଚରେ ପଡିବା ପାଁଇ।
ଏଇ ପୁଣି ହ ନୂଆ ଜାଗାରେ ପୁଣି ଜାଣିକି ରେଡି ହବାକୁ ପଡିବ।
ହଁ ହଁ, ଆଚ୍ଛା ପୁଅ ପୁଅ କୋଉଥିରେ ପଢିବ ଏବେ?
ପୁଅ ଟା ପ୍ଲସ ଟୁ ସେକେଣ୍ଡ ର ଏ ବର୍ଷ ହେଲା ପା।
ଚାହା ଆଉ ଝିଅର?
ଝିଅଟା ଅଷ୍ଟମ
ଚା
ଝିଅଟା ଅଷ୍ଟମ ପୁଅଟା ପ୍ଲସ୍ ଟୁ ସେକେଣ୍ଡ ଇୟରରେୀକ୍ଷା ଦେବ। ନା ତମେ ସେ ଯୋଉ ଭୃଷମ ପତ୍ର ଏଇଗୁଡା ସବୁ କଣ୍ଟିନ୍ୟୁ କର, ସିଏ କମିଯିବ। ଆଉ ସବୁଠୁ ବଡ କଥା ହେଲା ଟେନସନ ଟା ହିଁ ସବୁ ରୋଗ କରିଦଉଚି।
ହଁ ସେଇଟା ଆକ୍ଷି ମୁଖ ମୁଁ ସେଟା ନାଇ ଥିଲା ଗୋଟେ ହେମିତି ଫ୍ୟାମିଲୀ ର ଯୋଉଟା ଆସ୍ତିଙ୍ଗ ହେଇଯାଉଥିଲା କ୍ରିଏଟ ହେଇଆସୁଥିଲା ଯୋଉଟାକି ମାସେ ଭିତରେ ଟା ହେଇଯାଉଥିଲା ସେଇଟା ପାଇଁ ଟିକେ ମନର ଅଲଗା ଭାବନା ମୋର ହେଇଗଲାକି କି ନାହିଁ ଯେମତି ସେ ସାନକୁ କଣ ବୁଝିବାକୁ ପଡିଲା ଇଏ ହେଇ ହେଲା ସ ବାପାଙ୍କୁ ନେଇକିରି। ସମସ୍ତଙ୍କୁ ନେଇକିରି ଟେନସ ଥିଲା। ତ ସବୁ ସୁପ୍ରର ଭାଇ ଘରର ତ ବଡ ପୁଅ ଯିଏ ସେତ ସବୁ ସା ସକିରି ଭାଇଜି କରିବ ସବୁ ମନେଇବେ କିନ୍ତୁ ସେ କଉଥିରେ ହିଁ ନଥିବେ ଆଉ।
ହଁ ଆଚାର ହଁ ଏରା ସବୁ ପାସ୍ କରି ଯିବାକୁ ପଡିବ। ଆମର ଆଶ୍ରମରେ ଆଚାର୍ଯ୍ୟ ଦେବ ଅଛନ୍ତି ତାଙ୍କୁ ପା ଜଣେ ଯାଇ କହିଲେ ଆଜ୍ଞା ଫାମିଲିର ବହୁତ ଟେନସନ ଆଉ। ବହୁତ କଷ୍ଟ ହଉଛି, କେମିତି କଣ ଚଳିବି? ସେ ହେଠୁ ହସିକି କହିଲେ କହିଲେ ପ୍ରଭୁ ରାମଚନ୍ଦ୍ରଙ୍କଠୁ କଣ ବେଶୀ କଷ୍ଟ?
ସେଇତ କଥା ଯିଏ କି ବନବାସ ପଳେଇଥିଲେ। ଅ ହଁ।
ସ୍ଵୟଂ ଭଗବାନ କହୁଛନ୍ତି ପ୍ରଭୁ ରାମ କଷ୍ଟଙ୍କଠୁ କଣ ବେଶୀ କଷ୍ଟ ହଉଛି ଘର ଭିତରେ। ଆ ସତ କଥା ନୁହଁ କହିଲେ ସେ କାଲି ରାଜା କହିଲେ କହିଲେ ସେ ପରଦିନ ସକାଳୁ ରାଜା ହେଇଥାନ୍ତେ ଆଜି ଗଣ୍ଠୁଲ ଧରି ଗଲେ ବନବାସ। ନା ଜୋତା ଅଛି ନା କଣ ଅଛି? ନା ଘର ଅଛି, ନା ଦ୍ୱାର ଅଛି, ନା ଖାଇବା ଅଛି, ନା କଣ ଅଛି ସେ ଜାଣିିନାହାନ୍ତି କଣ ତାଙ୍କ
ନା ଛା ମୁଣ୍ଡ ଗୁଜିବା ଛାତ କୋଟି ଅଛି ବର୍ଷା ହେଲେ ଗଛ ତଳେ ରହୁଥିବେ।
ହଁ ବା କହିଲେ ସେ ସ୍ଵୟଂ ଭଗବାନ୍।
ଏତ ସବୁ ଜିନିଷ ସମସ୍ୟା ସମାଧାନ ଥାଇକି ବି, ଆଜ୍ଞା।
କହିଲେ ପା କହିଲେ ସେଂ ସ୍ଵୟଂ ପୁରୁଷୋତ୍ତମ। ଆଉ-ଉ ତାଙ୍କଠୁ କଣ ଆଉ ବେଶୀ କଷ୍ଟ ଆଉ ଉତ୍ତର ନାହିଁ ଆଉ କଣ? ଆ ପ୍ରକୁତରେ ଆ ହଁ କୃଷ୍ଣଙ୍କ କଥା ବି କହିଲେ କହିଲେ ଆଉ ପ୍ରଭୁ ଶ୍ରୀକୃଷ୍ଣଙ୍କଠୁ କଣ ବେଶୀ କଷ୍ଟ? ଶ୍ରୀକୃଷ୍ଣ ପ୍ରଭୁ ଜନ୍ମ ହୋଉ ହୋଉ ତାଙ୍କ ବା-ପିତାମାତା କାରାଗାରରେ ସିଏ ତ ସ୍ଵୟଂ ପୁରୁଷ ତମ ସିଏ ସିଧା କହିଥାନ୍ତେ ନାଇ ମୋ ପିତା ମାତାଙ୍କୁ ଛାଡ କରି ପାରିଥାନ୍ତା ନା ନାଇଁ ଏବେ
ନିହାତି ଯଦି ଯିଏ ଲିଆଟା କରୋଉଚି ଲିଆଟା କରୋଉଚି ସିଏ କାଇଁ କଷ୍ଟ ଭୋଗିବ ସେଥିରେ।
ହଁ ମାନେ ଆଉ କଇଲେ ଜନ୍ମ ହୋଉ ହୋଉ ଗୋଟେ ଗଲେ ସେ ଗୋଟେ-ଏ ମାନେ କଣ ଗାଣ୍ଡୁଆ ଭଳିଆରେ ଗଲେ ଯେ ଓ ବର୍ଷାରେ ଓଦା ହେଇ ନଦୀ ପାର ହେଇକି ଗଲେ, ସେ ସେଠି ଯେତେ ପ୍ରକାର ଅସୁର ଆସିକି ତାଙ୍କୁ ଆକ୍ରମଣ କଲେ। ଆଉ ତାଙ୍କ ଜୀବନ ସେ ଜାଣ୍ ମାନେ କହିବାର ଉଦ୍ଦେଶ୍ୟ ଏୟା ଯେ ଜୀବନରେ ବହୁତ ଆସିବ। ତା ଭିତରେ ବି ଆମକୁ ଚାଲିଆକୁ ପଡିବ ବ୍ୟସ୍ତ ହବାର କିଛି ନାହିଁ।
ହୁଁ ଭଲ କଥା।
ଆଉ ଏଇଆ ବା ଡାଇରେକ୍ଟ କଇଲେ କଇଲେ ତାଙ୍କୁ ହଁ କହିଲେ ତାଙ୍କର ବା କଣ ବେଶୀ କଷ୍ଟ ତମେ କେବେ ଟିକେ ଯାଉନ।
ହଁ ନିହାତି ମୁଁ ଚେଷ୍ଟା କରିବି ମୁଁ ଚେଷ୍ଟା କରିବି ମୁଁ ବି ନିଜେ ସେ ଠା ଦୀକ୍ଷା ରେ ଅଛି। ମିସେସ୍ ବି ଅଛି କିନ୍ତୁ ଏତିକି ତାଙ୍କ ଡୋରି ଲାଗିନି। ମୁଁ ନିହାତି ଦିନେ ଯିବି ଆମର ଜଣେ ଦାଦା ପୁଅ ସିଏ ବି ଅଛନ୍ତି ମତେ ଭୋଉଥରେ କହିଲେଣି କି ନାଇଁ ଯିବା ପାଇଁ ଏଇ ବର୍ଷ ନିହା
ନାଇଁ ଟିକେ ଏଇଯୋଉ ଛୁଟି ଏବେ ତ ପୁଅର ସ୍କୁଲ ଖୋଲିଗଲାଣି ନା ଛୁଟି ଏତଳେ ହବ ଦଶରା ଛୁଟି ତା ଆଗୁରୁ ଦି ମାସ ଆଗୁରୁ ଦେଖିଆ କହିକି ଟିକେଟ କରିଦବା ନହେଲେ ତମେ ଯିବହାରି ଦଶହରା ଛୁ
ହଁ ନାଁ ଦାଦା ପୁଅ ବି ମତେ ବି କୋହୁଥିଲେ ମିଶି କି ଗଲେ ଗୋଟେ ଭଲଲାଗେ ଯେହେତୁ ନୂଆ ଯେହେତୁ ମୁଁ ନୂଆଁ ମତେ ଟିକେ ଅଲଗା ଲାଗିବ ଏକୁଟିଆ ଯିବା ପାଇଁ ତମେ ମିଶ୍ ଯିବ ନାଁ ପୁରୀ ଏକ୍ସପେନ୍ସରେ ଯାଇ ଯାଇକି ଆଇଚନ୍ତି ହଁ ତାଙ୍କ ସାଙ୍ଗେ ଯିବା ଆଉ। ରଖୁଛି ତାହେଲେ।